ଆଜ୍ଞା ପ୍ରଣାମ ଦିଦି।
ହଁ ପ୍ରଣାମ କଣ କରୁଛନ୍ତି?
ଏଇ ଟିକେ ଖାଇ ପିଇକି ଆସିଲୁ ଶୋଇବାକୁ ଆଉ
ଆଉ ଖାଇସାରିଲଣି?
ଆଜ୍ଞା ଖାଇ ପି ସାରିଲୁଣି, ଆପଣ ଖାଇସାରିଲେଣି?
ହଁ ମୁଁ ଖାଇସାରିଲାଣି, ରୁଟି କଲି ଆଉ ୟେ କଣ ଅଣ୍ଡା ଭୁଜିଆ, ରୁଟି ଆଉ ଭଜା ଖାଇଲ
ଯାହା ହଉ କଣ ଖାଇସାରିଲାଣି ଶୋଇ ଶୋଇବା ପାଇଁ ଆସିଛନ୍ତି ବୋଧେ
ନା ଶୋଇନୁ ତ ସେ ଯୋଉ ଝିଅକୁ ଟିକେ ଥଣ୍ଡା ହେଇଥିଲା, ଏବେ ପୁଣି ପୁଅ କୁ ଜର ହେଇଯାଇଛି, ଥଣ୍ଡା ଜର ଛୁଆଙ୍କ ଦେହ ଖରାପ ତ? ଶୋଇହଉନି ସେ ସବୁ କେହି ଶୋଇଉନାହାନ୍ତି ପୁଅ ମୁଣ୍ଡରେ ଟିକେ ଇଏ ମାରି ଦଉଥିଲି, ସେ ଯୋଉ ଇଏ ମ ଅମବୃତଅଜାମ ଟିକେ ଘସି ଦଉଥିଲି। ଅ ହଉ ଶୋଇନାହାନ୍ତି ଶୋଇବେ ଆଉ। କାଲି କଣ କହୁଛି ସ୍କୁଲ ଛୁ ଛୁଟି କରିବ କାହିଁ କହନି କଣ ବର୍ଷା ପ୍ରବଳ କାଲି ହବ।
ଯଦି ଇଏ ବର୍ଷା ହବ ତ ଶିଫ୍ଟି କରିବ ଯଦି ସ୍କୁଲ ଛୁଟି ଥିବ ତ ତାଙ୍କ
ନାଇଁ ନୋଟିସି ଏବେ ଏବେ ସ୍କୁଲରୁ ଆସିଗଲାଣି ନୋଟିସ୍ ଯେ କାଲି ଯେଉ କଣ କହୁନି ପ୍ରବଳରୁୁ ପ୍ରବଳ ଅତି ପ୍ରବଳ ବର୍ଷା ପାଇଁ ସ୍କୁଲ ଛୁଟି। ତାର ଯୋଉ ବ ହଁ କାଲି ବି ହବ ଜୋରେ ବର୍ଷା ଏବେ ବି ଦେଖୁନାହାଁନ୍ତି ହାଣ୍ଡି କରିକି ବର୍ଷା ଅଛି।
ହୁଁ ଯା ହଉ। ଯଦି ବର୍ଷା ଆଉ ଜର ହେଇଯାଇଛି ତାକୁ ଛାଡିବେନି କାଲି।
କାଲି ଛାଡ଼ିବିନି ସ୍କୁଲ ଭାବୁଛି ତାପରେ କଣ କୁହନି ପରୀକ୍ଷା ପାଖ ଖେଇ ଆସିଲାଣି ପନ୍ଦର ତାରିଖ ପରୀକ୍ଷା ଉଁ। ପନ୍ଦର ତାରିଖି ସେଥିପାଇଁ ଆଉ ନ ପାଠ ପଢ଼ିଲେ ହବନି ଯାହା ବି ହେଲେ କାଲି ମୁଁ କହିଲି ଜର ଯେହେତୁ ହେଇଛି ଏବେ ଟିକେ ଘରେ ପାଠ ପଢା ପଢି କର ପରୀକ୍ଷା ତ ଆସୁଛି ଓ ଦେହ ଭଲ ନାହିଁ କାଲି ତାର ପଞ୍ଚମ।
ପଞ୍ଚମ ଶ୍ରେଣୀ ହଉ ପଢା ପଢି କରୁ ଛୋଟ ପିଲା ହେଇଯିବ ଠିକ।
ଛୋଟ ପିଲା ତାପରେ ଉଁ ଯେ ବର୍ଷାରେ ପୁଣି ଓଦା ହେଇଗଲେ ବେଶୀ ଆ ଦେହ ଖରାପ ହେଇଯିବ।
ହଁ ହଁ।
ତାକୁ କେତେବେଳେ ତ ଛାଡୁନି ସବୁବେଳେ ଲାଗିକି ରହୁଛି ନା। ନ ହେଲେ ଓଦା ମୋଦା ହେଇଯିବେ ଆଉ ଆପଣଙ୍କର ସେଠି ଗାଁରେ ଗାଈ ଫାଈ ଅଛନ୍ତି ଆପଣଙ୍କ ଗାଁରେ?
ଛନ୍ତି ଆମ ଘରେ ବି ଗାଈ ଅଛି।
ଗାଈ ଯୋଉ କଣ ଭଲ ଗାଈଥିଲେ ଭଲ ନା ଘରେ? ଶୁଭ ମାନେ ଗୋଟେ ମ ଘରେ ଗୋଟେ କିଛି ହେଲେ ଭଲ ମନ୍ଦ ଗାଈ ମୁଣ୍ଡକୁ ନେଇଯାଆନ୍ତିନି କୁହନ୍ତିନି ଗୋଟେ କଥାରେ
ଆଜ୍ଞା ଆଜ୍ଞା କୁହନ୍ତି ହଁ କିଛି ଗୋଟେ ଥିଲେ ଗାଈ ତାଙ୍କ ଦେହକୁ ନେଇଯାଆନ୍ତି।
ଗାଈ ତାଙ୍କ ମୁଣ୍ଡକୁ ନେଇଯାଆନ୍ତି ଗାଈ ଭଉତ ଲଖ୍ ମାନେ ଲକ୍ଷ୍ମୀବନ୍ତ ଘରେ ଥିଲେ। ଆପଣଙ୍କର ଅଛନ୍ତି ଗାଈ କେତେଟା ଗାଈ?
ଅଛନ୍ତି ଆମର ଗୋଟେ ଗାଈ ଅଛି ଗୋଟେ ବାଛୁୁରୀଟେ ଥିଲା ସେ ମରି ଯାଇଛି। ଆଉ ଗୋଟିଏ ଗାଈଟିଏ ଅଛି।
ଏବେ ଆଉ କ୍ଷୀର ଫିର ଦଉନଥିବ ନା ବାଛୁରୀ ମରି ଯାଇଛି?
ନାଇଁ ନାଇଁ ସିଏ କ୍ଷୀର ଦଉଛି ଆମ ଗାଈ।
ଓ ହୋ କ୍ଷୀର ଦଉଛି ନା କଣ ଘରେ ଦ ସେମାନେ ଚାଫା କରୁଛନ୍ତି ପିଆ ପିଇ ନା ନା ଗଉଡ଼ ଆସି ନେଇଯାଉଛି?
ନାଇଁ ନାଇଁ ଆମର ଓମ୍ଫେଡ କୁ ଦିଆହଉଛି। ଆଉ ଘରେ ଏମିତି ପିଆ ଉଁ ପିଉଁ କର ପିଆ ପିଇ କରୁଛନ୍ତି ଆଉ।
କିଣା କିିଣି କରି ନଉଥିବେ ନା ନା ଏମତି ଓମଫେଡ ଯୋଉ ଇଏକୁ ଦେଇ ଦଉଛନ୍ତି ନାଇଁ।
ହୁଁ।
ଇଏ ଦହି ପହି କିଛି କରୁନାହାନ୍ତି ଦହି କି ଛେନା ଫେନା?
ହ ହଁ ହୁଏ ହେଲେ ଏ ହ ଟିକେ କମ୍ ଆଉ ବାକି ଦିନରେ ଆମର ଯେତବେଳେ ଖା ଖା ଖାଇବା ପାଇଁ କଁ ପାଇଁ ହେଲେ ଆମର ହୁଏ। ମାନେ ଅଳ୍ପ ମାତ୍ରାରେ ଆମ ଘରେ କେହି ବେଶୀ ଖାଆନ୍ତିନି ତ।
ତୋ ଘରବାଲା ଛେନା ଫେନା କରୁଥିବେ ଆଉ ନାଇଁ କି?
ହଁ ଆମ ଘରେ କିଏ ବେଶୀ ଖାଆନ୍ତିନି ତ ସେଥିଲାଗି ହୁଏନି।
ପ୍ରାୟ ଲୋକ ଦେଖିବେ କିନ୍ତୁ କିଏ ଦହି ଫହି ଖାଇବା ପାଇଁ ଭଲ ପାଆନ୍ତିନି ନୁହଁକି?
ମୁଁ ବହୁତ ଭଲ ପାଏ, କ୍ଷୀର ଜାତୀୟ ଯେତିକ ଜିନିଷ ମୁଁ ବହୁତ ଭଲ ପାଏ ଖାଇଆ ଆଉ ମୁଁ ଘରକୁ ଗଲେ ଛେନା ଦହି ବସା ଦହି ଲହୁଣୀ କ୍ୱ ଘିଅରେ ହେଇଥିବା ଯୋଉ କୋରୁଅ ଆଁ ମୁଁ ସବୁ ଖାଏ।
ସେଇଟା ଜାଣିଛନା ଘିଅ କୋରୁଅ ଖାଇଲେ ବାହାଘରକୁ ବର୍ଷା ହବ।
ମତେ ସେଇଟା ବହୁତ ପସନ୍ଦ।
ମୋ ବୋଉ ଜମା ଯେତେବେଳେ ଛୁ ମାନେ ମୋ ବାହାଘର ହେଇନଥିଲା ଜାଣିଲେ ଜମା ମତେ କୋରୁଆ ଦବନି କହିଵ କୋରୁଅ ଖାଇଲେ ବର୍ଷା ହବ ମୁଁ କହିଲି ବାହାଘର ତ ବର୍ଷା ହେଲେ ଶୁଭ ଆଉ ହଉ। ନା ବର୍ଷା ହେଲେ ଆମେ ହଇରାଣ ହବା ସବୁ କାମଧନ୍ଦା କରିବା ପାଇଁ ଉଁ ତାପରେ ବର୍ଷା ଦିନେ ତ ବାହାଘର ହେଲା।
ମୁଁ ହଉ ବର୍ଷା ହଉ ମ ମୁଁ ବାହା ହେବିନି, ମତେ ଦିଅ ଖାଇବାକୁ।
ତାପରେ ଆଉ ଗୋଟେ କଥା ଘିଅ କୋରୁଅଟା ଭଲ ଲାଗେ ମୁଁ କହେ ବାହାଘର ନ ହଉ ପଛେ ମୁଁ କିନ୍ତୁ ଖାଇବି। ଏବେ ଏବେ ଆମ ବୋଉ ଯୋଉ ଗାଁରେ ଆମ ଶାଶୁ ଅଛନ୍ତି
ହୁଁ।
ଇଏ କହୁଛନ୍ତି ଏବେ ଆଉ ଖାଇଲେ କିଛି ନାହିଁ, ଏବେ ତୁ ଖାଇପାରିବୁ।
ହୁଁ ହୁଁ।
ମୁଁ ଖାଏ ମୁଁ ଭାରି ଭଲ ପାଏ, ଯୋଉ କ୍ଷୀର ଉପରେ ଯୋଉ ସରଟା ପଡି ନଥାଏ ମୋଟା? ସେଇଟାକୁ ମୋ ଝିଅ ବି କ୍ଷୀର ଖାଏ, ପୁଅ ଟୋଟାଲି ବାନ୍ତି କରେ କ୍ଷୀର ଦେଖିଲେ। ସେ ଜମା ଭଲ ପାଏନି ଖାଇବା ପାଇଁ। କ୍ଷୀର ସର ଯେତିକ ଜିନିଷ ସେ ଜମା ଭଲ ପାଏନି।
ଆଜ୍ଞା।
କିନ୍ତୁ କିନ୍ତୁ ଦହିିବରା ଖାଏ, ଦଇ ମୁଁ କହିଲି ଦହିବରାଟା କେମିତି ଖାଉଛୁ ନା, ସେଥିରେ କଣ ଜଣାପଡୁଛି? ପାଣି ଫାଣି ଅଧିକ ଦେଇ ଦେଇକି ବନଉଛନ୍ତି ଯୋଉ ସବୁ ଦୋକାନ ମାନଙ୍କରେ। ତାକୁ ସେଇଟା ଭଲ ଲାଗୁଚି ଆଉ।
ଆଉ ଉଁ ଯୋଉ କୋଉଟା କହିଲେ ଉଁ ଯୋଉଟା କଣ ଯୋଉ ବସା ଖିରି ଯୋଉଟା କୁହନ୍ତି ନାଲି ନାଲି ଯୋଉଟା
ନାଇଁ ସେଇଟା ଯୋଉ କ କୁହନହି ଯୋଉ ଗାଁରେ ଯୋଉ ଗୋବର ଯୋଉ ଗାଈ ଯୋଉ ହଗିନ୍ତି ଯୋଉ ଗୋବରରେ। ଗାଈ ଝାଡା କରନ୍ତି ତା ଗୋବରରେ ଯୋଉ ଘଷି ଫସି ପରା ହୁଏ ସେଇଥିରେ କ୍ଷୀର ବସେନି?
ହଁ ସେଇଥିରେ ଯୋଉ ନାଲି ନାଲି ଯୋଉ କ୍ଷୀରଟା ହୁଏ ତାର ସରଟା ବହୁତ ବଢିଆ ଲାଗେ।
ସେ ଗୁଣ୍ଡା ଘଷି ରେ ସେ ସବୁ କଣ କୁହନି। ଆସ୍ତେ ଆସ୍ତେ ମରି ମରିକି ମରି ମରିକି ଯୋଉ କ୍ଷୀର ହୁଏ ସରଟା ପଡିଯାଏ। ପୁରା ଲାଲ ନାଲି କଲର ହେଇଥିବ ସେଇଟା ଭାରି ବଢିଆ ଲାଗେ ଖାଇବାକୁ ପାଟିକୁ ସ୍ଵାଦ ବଢିଆ। ମୁଁ ସେଇଟା ଭାରି ଭଲ, ସେ ବଢାରେ ବସ ଟା ଯୋଉ ମାନେ ମାଟି କ୍ଷୀର। ଟା ଭଲ ଲାଗେ ନାଇଁ?
ହୁଁ ବହୁତ ବଢିଆ ଲାଗେ, ମତେ ମତେ ତ କ୍ଷୀର ଜାତୀୟ ସବୁ ଖାଇଆକୁ ଭଲ ଲାଗେ।
ମୁଁ ବି ଆମ ଗାଁକୁ ଗଲେ କ୍ଷୀର ଦହି ଫହି ବୁଲାଏ, ଛେନା ଫେନା ତିଆରି କରେ ଗାଁ ରେ। ମାନେ ଯୋଉ କରେ ମତେ ଭଲ ଲାଗେ ଦହି ବୁଲେଇବାକୁ, ଯୋଉ ଲହୁଣୀ ବାହାରେ ମତେ କାଢିବା ପାଇଁ ଭଲ ଲାଗେ।
ହୁଁ ହୁଁ ବଢିଆ ଆଉ, ଯାହା ହଉ ଆପଣ ଶିଖିଛନ୍ତି।
ମୁଁ ଶିଖିିନଥିଲି ବାହା ହେଲା ପରେ ସବୁ ଶିଖିଗଲି। ମୁଁ ଯୋଉ କଲି ଆସ୍ତେ ଆସ୍ତେ ସବୁ ଶିଖିଗଲି ଆଉ।
ହୁଁ ହୁଁ।
ମତେ କାମ କରିବା ପାଇଁ କେତେ ମୁଁ କହିଲ ମୁଁ ଭୁଲେଇବି ଦହି। ବୋଉ କହିବ ତତେ କଣ ଭଲ ଲାଗୁଛି, ମୁଁ ମତେ ଭଲ ଲାଗୁଛି ମୁଁ ବୁଲେଇବି।
ହୁଁ।
ଆଉ କଣ ଖବର?
ଆଉ ଏମି ଖାଇ ପିଇକି ଶୋଇବା ପାଇଁ ଆସିଲୁ ଆଉ
ଆଉ ଶୋଉଛନ୍ତି କେତେଟା ବେଳେ ଏଇ ଏଗାରଟା ବାରଟା ଭିତରେ ଆଉ ନାଇଁ।
ଏଗାରଟା ବାରଟା ଭିତରେ।।
ଆଉ ବେଶୀ ରାତି ଯାଏ ଚିଇଁଲେ ବି ଦେହ ଖରାପ ଯେ ଗ୍ୟାସ୍ ଫ୍ୟାସ୍ ହବ ଅନିଦ୍ରା ଫନିଦ୍ରା ହେଲେ ଯୋଉଦିନ ଫୋ ଟିକେ ଥିବ ଅଧିକା ରାତି ଆ ପଢୁଥିବେ ପାଠ ଆଉ ନାଇଁ।
ନାଇଁ ନାଇଁ ସବୁଦିନେ ପାଠ ପଢ଼େ ଏବେ ଟିକେ ବାହାରେ ଅଛି ବୋଲି ଭୁବନେଶ୍ଵରରେ ଅଛି ବୋଲି ଟିକେ ଜଲ୍ଦି ଶୋଇ ପଡୁଛି ବାରଟା ଭିତରେ ନହେଲେ ମୁଁ ଗୋଟିଏ
ଭ ରେ ରହୁଛନ୍ତି ସେଇଠି ପଢୁଛନ୍ତି ନାଇଁ।
ନାଇଁ ନାଇଁ ମୁଁ ଇଣ୍ଟର୍ନସିପ୍ କରିବା ପାଇଁ ଆସିଛି ମୁୋ ଯେଉଁ ପାଠ ପଢ଼ୁଛି ତାରି ଗୋଟେ ମାସିକିଆ କୋର୍ସ ଗୋଟେ କରୁଛି ଗୋଟେ କଲେଜରେ। ଏ ଟ୍ରେନିଂ ନଉଛି ତ ସେଇଥି ପାଇଁ। ହଁ ମୁଁ ଟିକେ ଏବେ ଟିକେ ପଢାପୁଢି କରୁନି ଟିକେ ଲେଟ୍ ଯାଏଁ। କିନ୍ତୁ ଯେତେବେଳେ ମୁଁ ହଷ୍ଟେଲ ଯାଏ ତ ମୁଁ। ଦଶଟା ର ଗୋଟିଏ ପର୍ଯ୍ୟନ୍ତ ମୁଁ ମୋ ପାଠ ପଢ଼ିବି।
କେତେ ପିଲା ସେଇଠି ଯୋଉ ସବୁ ରହିଛନ୍ତି ଆପଣଙ୍କ ସାଙ୍ଗରେ ନା ଏକୁଟିଆ?
ନାଇଁ ନାଇଁ ଏକୁଟିଆ ନୁହେଁ ଆମେ ଗୋଟେ ରୁମ୍ ଗୋଟିଏ ଘରେ ଦଶ୍ଟା ଦଶଟା ପିଲା ରହିଛୁ ପୁଣି ଆମ ଆମ ରୁମ୍ରେ ଆମେ ଚାରିଟା ପିଲା ରହିଛୁ।
ସବୁ ସାଙ୍ଗ ହେଇକି ଖାଇବା ପିଇବା ସେଇଠି ସବୁ କରୁଛନ୍ତି ନା ବାହାରେ ଯାଇ ଖାଉଛନ୍ତି?
ନାଇଁ ନାଇ ନାଇଁ ଗୋଟେ ଜାଗାରେ ସାଙ୍ଗ ହେଇକି ଆମର କ୍ୟାଣ୍ଟିନ ନେ ଖାଉ।
ଓ ରୋଷେଇ ଫୋଷେଇ କରନ୍ତିନି ନାଇଁ।
ନେଇଁ ନେଇଁ ରୋଷେଇ କରିବା ମତେ ଆସେନି।
ଶିଖିଯିବେ ଆଉ ବାହା ହେଲା ପରେ ଶିଖିଯିବେ ନା ଆଉ।
ହୁଁ।
ଓହୋ ସେଇଠି ତହେଲେ ହୁହନ୍ତି କେତେବେଳେ ଛୁଟି ହେଲେ ଗାଁକୁ ଆସନ୍ତି ଆଉ ନା?
ଆଉ ଛୁଟି ହେଲେ ବହୁତ କମ୍ ଆଉ।
ହଁ ଯେତେବେଳେ ମାନେ ସବୁବେଳେ କେତ କାମ ସେଠି ପାଠ ଇଏ ଥିବ କେତେବେଳେ କେମିତି ଗାଁକୁ ଆସୁ ଟିକେ ବୁଲାବୁଲି କରିବ ଭାଇ ଭଉଣୀ କେତେ ଜମ
ମୋ ଭାଇ ଭଉଣୀ ଆମର ଯୌଥ ପରିବାର ମୋ ବାପା ମାଆଙ୍କର କହିବାକୁ ଗଲେ ଦିଇଟା। ପୁଣି ମୁଁ ପୁଣି ମୋ ଗୋଟେ ସାନ ଭଉଣ ଆମ ବଡ ବାପାଙ୍କର ଦିଟା ଭାଇ ଆଉ ତିନିଟା ଭଉଣୀ।
ଓ ସବୁ ମାନେ ମିଶିକି ରହିଛନ୍ତି ନାଇଁ।
ଅଁ ହଁ।
ଏକାଠି ରହିଲେ ଭଲ ନା ଆଉ ସେ ଗୁଟେ ମଜା। ସାଙ୍ଗ ହେଇକି ପର୍ବପର୍ବାଣି ସବୁ
ପରିବାର ସେମିତି ନାାଇଁ ତୋର ମୋର ଏ ଏମିତିକା ମନୋଭାବ କାହାର ନାହିଁ।
ଆମର ସେମିତି ଆମର ସେମିତି ବାପ ଘରେ ସେମିତି ଆମର ସବୁ ଏକ ପରିବାର ଶାଶୁ ଟିକେ ଅଳ୍ପ ଫେମି ପରିବାର। ଶାଶୁ ଶଶୁର ଦିଅର ସ୍ୱାମୀ।
ଟିକେ ଯଦି ଆମ ଘରୁ କିଏ ଜଣେ ପଳେଇବେ ତ ଖାଁ ଖାଁ ଖାଁ ଖାଁ ଖାଁ ଖାଁ ଖାଲି ଲାଗିବ।
ଆଉ ସମସ୍ତେ ପଳେଇଲେ ମାନେ ଯୋଉ ଏତେ ଲୋକ ରହିଛନ୍ତି ନା ଜଣେ କିଏ ପଳେଇଲେ ଭଲ ଲାଗିବନି ଆଉ।
ଉଁ
ମାନେ ଏମିତି ମିଶିକି ରହିଲେ ଭଲ ନା ଆଜିକାଲି ଦୁନିଆରେ ସମସ୍ତେ କଣ ମିଶିକି ରହୁଛନ୍ତି ସବୁ ଅଲଗା ଅଲଗା ରହୁଛନ୍ତି। ଗୋଟେ ଗୋଟେ
କର୍ମ କ୍େତ୍ରରେ ବାହାରିଲେ ସମସ୍ତେ ଅଲଗା।
ତାପରେ ସବୁ ବାହାରେ ରହୁଛନ୍ତି ଗୋଟେ ଗୋଟେ କୋଉଠି କୋଉଠି କେମିତି ଦେଖିବାକୁ ମିଳିଛି ଯେ ଏକାଠି ରହୁଛନ୍ତି ନାଇଁ।
ହଁ ଆଜ୍ଞା ସମସ୍ତେ ତ ଅଲଗା ରହିଲେ ଏଇ୍ ପରିବାର ର ମହତ୍ୱ। କେହି କିଛିଟା ବୁଝିପାରିଲେନି।
ଅଲଗା ରହିଲେ ଛୁଆ ବି ବାହାରେ ରହିଲେ ଗାଁରେ କଣ ହେଲା ଭଲ ମନ୍ଦ କିଛି ଜାଣିପାରିଲେନି। ଚିହିଁ ପାରୁନା ଦରେ ଯେ ଯଉ ମାକୁଛ ଚିନି ପ ଲେନ୍ତି
କୁହାଯା ସେ ଗୋଟେ ସୟ କହିପାରିବେନି
ସେ ଜାଣିପାରିଲେନି କାହିଁକି ସେ ବାହାରେ ରହିଲେ ଗାଁ ତୁ ଗଲେ ସିନା ସବୁ ଜାଣିବେ ଚିହ୍ନିବେ ତୁ କଣ- ଆଛି ଭଲ ମନ୍ଦ ବାହାର ରହିଲା କି ମୁଁ ଜାଣିଵେ। ତାପରେ ତାଙ୍କର ସେଗୁଡା ଜାଣିଲେଣି ତାଙ୍କର- କାଁକ ରହିବାର
ଆପଣ ଶୋଇବାକୁ ବାହାରିଥିବେ। ମୁଁ ଆପଣଙ୍କୁ କଲ୍ କରିକି ହଇରାଣ କରିଦେଲି।
ହଁ
ଆପଣ ମତେ କାଲି -
ହଉ ହଉ ମୁଁ ରଖୁଛି ହଉ।
ଆଜ୍ଞ ଆଜ୍ଞା ଧନ୍ୟବାଦ।